ଆଜ୍ଞା ଭ୍ରାତଶ୍ରୀ ପ୍ରଣାମ କଣ କରୁ
ହଁ ବ ମୁଁ ଆପ ଏ ସଂପର୍କ କଲେ ଏଇଥିପାଇଁ ଯେ ହଁ ମତେ କାଲି ତା ପରେ ମତେ ତ ସମ୍ପର୍କ କରିବେ ବୁଝିପାରିଲେ କାହିଁକିନା ଆପଣ କୌଣସି ଏକ ପ୍ରକାର କଥା ମାରୁନାହାନ୍ତି ତାର ମଝି ଭାଇିଲ
ଆଜ୍ଞା
ହଁ ହ
ଆପଣଙ୍କୁ କେମିତି ଜଣା ପଡିଲା ଯେ ମୁଁ କୌଣସି କଥା କାହାର ଶୁଣୁନି
ମୁ ମୁଁ ଭା ହଉ ଗୋଟେ କଥା ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ ଏବେ ତ ଛାଣନ୍ତୁ ଆଉ ମୁଁ ଆପଣ ଘରକୁିତି ଯିବି ଆଉ କିଛି ସମୟ ମଧ୍ୟରେ ଆପଣ ଏ ଯେହେତୁ ଶନିବାର ଆମିଷ ବାରଟିଏ ତାହେଲେ ଆପଣ ଶିଳ ବର୍ଷା ସୋଷ ମସଲା ଦେଇକି ଗୋଟେ ମାଛ ତରକାରୀ କରନ୍ତୁ ବର୍ଷା ହଉଚ ଗରମ ଭାତ ଗରମ ମାସ ତ
ଆଉ କିଛି ଆଉ କିଛି ଖାଇବାକୁ କରିଦେବି କି ହେଲେ ଆପଣ ଭାତ ସହିତ ହେଲେ ଆପଣ ଭାତ ସହିତ ଖାଇବେ କଣ ଯଦି ହୋଇଯାଅ ଅ ମଲ ଦେଇକି କହିବି ତାହେଲେ ତାର ଝୋର ହ କମି ରହିଯିବ ନା
ଦେଳ ପରିମାଣର ଆଉ ଅଳ୍ପ କିଛି ପରିମାଣ ନଥିବ ନା ଧୂଆଁ ମ ତ ଅଳ୍ପ ର ଅଛି ବୁଝିପାରଲିି ଅଧିକ ରଖିଦଲି ଅଳ୍ପ ରଖିବେ କାହିଁକି ନା
ଭାତଟା ଆମର ଶୁଖିଲା ପଦାର୍ଥଟା ହେଲେ ଭାତ ଟା ଆମର ଶୁଖିଲା ପଦାର୍ଥ ଟା ତାକୁ ଯଦି ଆମେ ଟିକେ ଧୋଳ କରି ଖାଇବା ହାନି ହେଇକି ଟିକେ ଟ
ହଁ ମୁଁ ତ ଠିଆ କହିଲି ଅଳ୍ପ ଅଳ ଅଳ୍ପ ଦର କରିବ ଆଉ ତୋେ ଶିଳରେ ବାଟିବ ଆଉ ଆଉ ବିରି ଟଏ ବାଟିକି ରାତିରେ କରିବ ଶୁଣ ବିରି ବାଟି ଫଦବ କୋଉ ଦେଖୁନି ଚକିରେ ବିରିଆ ଫେସିଦବ ତାପରେ ବାଟିବା ପରେ
ଆଜ୍ଞା ଆଜଞା ଆଉ ମୁଁ କୁଆଡେ ଶୁଣିଥିଲି ଆ ଆପଣଙ୍କର ଗୋଡରେ ଅସୁବିଧା ହେଇଥିଲା କିଛି ସେଇଟା କଣ ପାଇଁ
ଅସୁବିଧା ହେଲେ ମ ଭଉଣୀ ତ କିଛି ଗୋଡ ଫୋଡ ମୋଡି ଦଉନାହାନ୍ତି ମୋ ତଳେ ଯିଅ ଅଛନ୍ତି କୁଣ ଗୋଡ ଫୋଡ ମଳୁନାହାନ୍ତି କିଛି ପଚାରୁ ନାହାନ୍ତି ନା ଚାାଣ୍ଡଦ ଘରୁ ବାହାର ହେଲା ସେ ବାହାରେ ପଡୁଥିଲା କଣ ଯଦି ଗୋଡ ପଟ ମୋଡି ଦିଅନ୍ତି ତା କହିବି ଏଇ ଭଲ ହୁଅନ୍ତା ଆପଣଙ୍କ ଉପରେ ମୋ କ୍ଷୀର ଉପକୃତ ହୁଅନ୍ତୁ
ଆପଣ ଯୋଉ କଲେ ଚା କରୁଛନ୍ତି ଏବେ କଣ ସବୁ ସେଠି ଅଛି ଟିକେ କହିପାରିବେ କି
ଉଶକ ବିଦ୍ୟାଳୟର ବହୁତ କିଛିୁ ଅଛି
ସେଟା ମୁଁ ଶୁଣିଥିଲି କୁଆଡେ ଆଉ କିଛି ବର୍ଷ ପରେ ସେଟା ବିଶ୍୍ୱବିଦ୍ୟାଳୟ ହବାକୁ ଯାଉଛି
ହ ହଁ ଯଦି ଏଇ ବେପାରର ଭଲ ପାଠ ପଢା ହେଲା ବିଶ୍ୱବିଦ୍ୟାଳୟ କଣ ମୋର ମଣ୍ଡଳ ବିଦ୍ୟାଳୟ ବି ହେଇପାରିବ ସମସ୍ତଙ୍କ ମନରେ
ଆଉ ଆପଣଙ୍କର ଆଖପାଖରେ ବହୁତ କିଛି ଅଛି ଯୋଉଟା କି ମୁଁ ଶୁଣିଛି ଆପଣଙ୍କର ଯେମିତି ବହୁତ ତୀର୍ଥ ସ୍ଥାନ ଅଛି ଯାଇଥିଲି ବୁଲିବା ବହୁତ ସୁନ୍ଦର ଲାଗିଲା ମତେ ଆଉ ସେଇଟା କହିପାରିବେ କି ଆପଣ ଯାଇ କେତେ ଥର ଯାଇଛନ୍ତି ସେଠିକି, ଆଉ କେମିତି ସବୁ ଲାଗିଛି ଆପଣଙ୍କୁ?
ହଁ ଜଗତେଶ୍ୱଵର ଯାଇଥିଲେ ବୁଲିବାକୁ ଜଗତେଶ୍ୱଵର ଧାମ ।
ଆଜ୍ଞା
ପ୍ରଧାନାତ ଗୋଟିଏ ସେଇ ଭଳିଆ ଗୋଟେ ଆାରି ହୋଇଅଛି ଆମର ଛତିଆ ପାଖାପାଖି ରେ
ହ
ବା ସକାଳେ ଟିକି ସ୍ନାନ କରିସାରିଲେଣି
ଆପଣଙ୍କୁ କଣ ଲାଗୁଛି ଛତିଆ ଧାମରେ କ ଯେତେବେଳେ ଆମର କ କଳକିି ଆସିବେ । ଜଗନ୍ନାଥ ଆସିବେ ଆମର ସବୁ ଅ ବାଇଶି ପାହାଚ ମୀନ ଖେଳିବ ତାପରେ ଆପଣ କଣ ଭାବୁଛନ୍ତି ଆଉ କେତେ ବର୍ଷ ମଧ୍ୟରେ ଏଇ ଗୁଡା ଏ ସବୁକୁ ଘଟି ପାରିବ ।
ଯେହେତୁ କଳି ଯୁଗ କଥା ବହୁତ କଳି ପାପି ଏ ମାନେ ଯୁଗରେ ଅଛନ୍ତି । ସେଥିଲାଗି ମତେ ମୁଁ ଭାବୁଅଛି ଯେହେତୁ ପାପ କର୍ମ ସବୁ ହେଉଛି । ଚାଲି ଅଛି ଆମ ଭାରତ ଦେଶରେ ବା ଆମ ବିଶ୍ଵରେ ମୁଁ ଭାବୁ ଅଛି ବହୁତ ଶୀଘ୍ର ଏଇ ଯୁଗ ଟା ସମାପ୍ତ ହେଇଯିବ ଆଉ ଯୋଉ ଛ ଏଥିରେ ଆମର ଜଗନ୍ନାଥ ମନ୍ଦିର ଅଛି କଳକି ଅବତାରରେ ଅଛନ୍ତି ସେ । ବୁଝିପାରିଲି ତାଙ୍କ ରୂପଟା ସେ ଦେଖେଇବେ ସେଇ ସମୟରେ ।
ହେଲେ ଅ ଆଜ୍ଞା ଗୋଟେ କଥା ମୁଁ ଟିକେ ପଡିଯାଇ ଥିଲି ୟଁ ମୋ ମୁଣ୍ଡରେ ଚାଲୁଛି ସବୁବେଳେ, ପୁରୀରେ ତ ଆମର ରଖା ହଉଛି ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କୁ ଫାଷ୍ଟ ଜଗନ୍ନାଥ ମ ମଝିରେ ସୁଭଦ୍ରା ତାପରେ ବଳଭଦ୍ର ହେଲେ ଆମ ଆପଣଙ୍କର ଯୋଉ ଛ ଛତିଆ ଧାମରେ ଅ ପୁରା ଫାଷ୍ଟ ଜଗ ପ୍ରଥମେ ଜଗନ୍ନାଥ ଦ୍ଵିତୀୟରେ ବଳଭଦ୍ର ଦ୍ର ତାପରେ ସୁଭଦ୍ରାକୁ କାହିଁ ରଖାହଉଛି ସେଇଟା କହିପାରିବେ କି?
ନା ଅବଶ୍ୟ ମୁଁ ଜାଣିନହିଁ ସେ ଯୋଉ ଛତିଆ ବଟରେ ଯୋଉ ବ୍ରାହ୍ମଣ ମାନେ ଥିବେ ଯୋଉ ପୂଜା େ ତାକୁ ପଚାରି ମୁଁ ଆପଣଙ୍କୁ ତାଙ୍କୁ ପଚାରି ମୁ ଭଲ ଭାବରେ ଜାଣି ସାରିକି ଆପଣଙ୍କୁ ଜଣେଇବି ସେ ବିଷୟରେ ମୁ ମୁଁ ବି ସନ୍ଦେହରେ ଥିଲି କଣ ପାଇଁ ଆଉ ଅନ୍ୟାନ୍ୟ ଜାଗାରେ ତ ସବୁ ଜାଗା ସେମ ଏଠିକାଇ ଅଲଗା?
ହେଲେ ମୁଁ ଯେତେବେଳେ ଯାଇଥିଲି ମୁଁ ପଚାରିଲି ଆପଣ ପୁରୀରେ ତ ଆମର ଏମତି ରଖା ହଉ ଛି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଏମତି ରହୁଛନ୍ତି ଆ ଆପଣ କାହିଁକି ଏମିତି ରଖୁଛନ୍ତି? ତାହେଲେ ସିଏ ମତେ କହିଲେ କି ତାପରେ କହିଲେ କି ଆପଣ ଉଚ୍ଚାରଣ କଣ କରୁଛନ୍ତି ଥ କହୁଛନ୍ତି କେମିତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ତାପରେ ସେ ସେଇ କଥା କ କହିଲ କି ଯେମିତି କଥା ଯେମିତି ନା ଧରୁଛନ୍ତି ସେମିତି ଆମେ ଆ ରଖିଛୁ ଆଉ ସେଥିରେ କିଛି ଅସୁବିଧା ନାହିଁ । ଆପଣ କଣ ଭାବୁଛନ୍ତି କଣ ହେଇ ରଇଆ ପଛରର କାରଣ ।
ମତେ ସମ୍ପର୍କ କଲେ ଯେ କହିଲେ ଆସ ଆମେ ବାହାରକୁ ଯିବା ବୁଝିପାରିଲେ ଏଠି ଆମର କଲରା ଭଜା ହଉଛି ।
ଆଜ୍ଞା
ବ ବଜା ଯେହେତୁ ହଉଛି ବର୍ଷା ଫର୍ଷା ବି ଯୋଉ ହଉଛି । ଆପଣ ଯଦି ଆପଣ ଟିକେ କରୁଛନ୍ତି କଣ କହିବେ? ମାଛ ବେସର କରିକି ମତେ ଡାକନ୍ତେ ଭଲ ହୁଅନ୍ତା!
ଆପଣ ଟିକେ ଦୂରକୁ ଯାଆନ୍ତୁ, ଆପଣଙ୍କ କଥା ଟିକେ କିଛି ଶୁଭୁନି! ଆମର ଟିକେ ଦୂରକୁ ଗଲେ ଭଲ ଲାଗିବ।
ସେ ଡକିଲେନ ଯେ ମୁଁ କହିଲି ଆଉ ଅଳ ଦୁଇରୁ ଚାରି ମିନିଟ ଅକ୍ଷୟ କରନ୍ତୁ, ମୁଁ ଆପଣ ପାଥରେ ପହଞ୍ଚିଲି।
ଆପଣ ନହେଲେ ଟିକେ ରହୁନାହାନ୍ତି, ଆଉ ତିନି ମିନିଟ ରହିଯାଆନ୍ତୁ ମତେ ଟିକେ ଇଚ୍ଛା ହେଇଛି କଥା ହବାକୁ ଆପଣଙ୍କୁ ମୋ ଭାଇ ଦତି ଦିନ ପରେ ମୁଁ ସମ୍ପର୍କ କରିବାକୁ ଚେଷ୍ଟା କରିଛି, ତ ବୁଝିପାରୁଛନ୍ତି?
ଶୁଣି ପାରୁଚନ୍ତି? ହ୍ୟାଲୋ ଭାତାଶ୍ରୀ! ଆପଣ ଟିକେ ଯଦି କଥା ହେବେ ତ, ମତେ ଟିକେ ଭଲ ମୁଁ ଟିକେ ଚିର ପ୍ରକୃତ ହେବି ଆପଣ ଙ୍ଗ ଉପରେ!
ଆ
ହାତଶ୍ରୀ! ଆପଣ ଆସିକି ଏଇଠି ମୁଁ ଦେଖିଦଖି ପଢେଇଲେ ତ ମତେ ଟିକେ କେମିତି ଲାଗିଲା ତ ଆପଣ ପଳେଇଲେ
ଆ
କଣ କହୁଛନ୍ତି ଆଉ କୁହନ୍ତୁ?